ପଢ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ
କି୍
କଣ କରୁଛ?
କିଛି ନାହିଁ ବସିଥିଲି, ତଣେ କଣ କରୁଛ?
ନାଇଁ ମୁଁ ଏଠି ଆସିଥିଲି ଟିକେ ଆମ ଘର ଆଡ଼େ ବୁଲି ଆଉ।
କଣ କହିଲ?
ଘର ଆଡ଼େ ମୋ ଘର ଆଡ଼େ ବୁଲି ଆସିଥିଲି।
ଓହଁ ଦେହ ପା ଠିକ ଅଛି
ହଁ ହଁ ମୋର ଦେହ ଠିକ ଅଛି।
ଘରେଛ କଣ କରୁଛନ୍ତି?
ଘରେ ମୁଁ ତ ଘରେ ନାହିଁ। ଆଉ କଣ ହିଁ ମାନେ କହିବି ଘରେ କଣ କରୁଛନ୍ତି। ହ୍ୟାଲୋ ହଁ ମୁଁ କହିଲି ଆଉ ତମ କଲେଜ ହେରିକା ଛୁଟି ଅଛି ନା ନାଇଁ?
ହଁ ଫିଲାଲ ତ ଛୁଟି ଅଛି ଯେବେ ଖୋଲି ଆସିବି ଯିବି ଆଉ।
ହଁ ହଁ ଆଉ ମୋ ଝିଅର ତ ବିଏ ସି ସରିଗଲା ସେ ତ ଘରେ ହିଁ ଅଛି ତ। ତାଙ୍କର ତ ସେମିତିରେ ହିଁ ଛୁଟି।
ଆଚ୍ଛା ସେ ଆଗକୁ କଣ କରିବେ ବୋଲି କହୁଛନ୍ତି?
ଆଗକୁ ଆଗକୁ କଣ କହୁଛି ଏମ୍ ବି ଏ ହେରିକା କଣ କରିବ ଆଉ ପାଠ ହେରିକା ପଢ଼ିକି ଆଉ।
ଆଚ୍ଛା କିଛି ଏଗଜାମ ଦଉଛନ୍ତି ଦେଇନାହାନ୍ତି ଏପନ୍ତ କିଛି?
ହଁ ଦେଇଥିଲା ଓଜେଇ ଦେଇଥିଲା ତା ରାଙ୍କ କେତେ ପାଞ୍ଚଶହ କେତେ ଗୋଟେ ଅଛି। ପାଆଶହ ଅଛି।
ଆଛା ରେଜଲ କେ ଭାଲା କି?
ରେଜଲ୍ଟ ବାହାରିଲାଣି ହେଇଗଲାଣି ଦଶ ଦିନ ଖଣ୍ଡେ ବୋଧେ।
ଆଛା।
କିନ୍ତୁ ସେ ମାର୍କ କଣ।
ତାଙ୍କ ଦେହ ଠିକ ଅଛି?
ହଁ ହଁ ତା ଦେହ ଠିକ ଅଛି ସି ବି ଏଇଠି ବୁଲୁଛି ଆସିଛି। ଆଉ ତାର ତ ସେଇ ରେଜଲ୍ଟ ଟା କିଛି ମାନେ ତ ଦରକାର ନାହିଁ ସେ ତ ପ୍ରାଇଭେଟ ରେ କରିବ କାହିଁକିନା ଗମେଣ୍ଟରେ ତ ଏତେ ଭଲ ପ୍ଲେସମେଣ୍ଟ ନାହିଁ। ତ ସେଥିପାଇଁ ସେ କହୁଛି ପ୍ରାଇଭେଟରେ କରିବ ତ ସେ ଆଉ ସେ ରାଙ୍କ ପ୍ରତି ଏତେ ଧ୍ୟାନ ଦେଇନି।
ଆଚ୍ଛା। ପ୍ରାଇଭେଟ ରେ କୋଉଠି କରିବ ବୋଲି କହୁଛନ୍ତି? ମୁଁ କଲେଜ ଯାଇଚି ସିନର ମାନେ ଚଳିବ ମାନେ ଠିକ ଠାକ୍ ଚାଲିଛି କହିବାକୁ ଗଲେ ଆମେ ଏକ୍ଜାମ ବି ଆସୁଛି ସେପ୍ଟେମ୍ବରରେ ତା ପାଇଁ ଟିକେ ପ୍ରେସର ଅଛି ନହେଲେଚଳିବ କଲେଜ ଇଭେଣ୍ଟ ବଗେରା ହଉଛି ସେଠି ଯିବାକୁ ବାଧ୍ୟ ହଷ୍ଟେଲ ରହୁଚୁ ନା।
ଅ ହ
ଆଉ ଏକ୍ଜାମ ମାନେ କଣ ସେମିଷ୍ଟର ନା ଇଣ୍ଟରନାଲ୍ ନା କଣ ତମର କେମିତି କଣ ଥାଏ?
ନାଇଁ ଆମର ବର୍ଷ କୁ ତିନିଟା ଇଣ୍ଟରନାଲ ହୁଏ ଗୋଟେ ସେମିଷ୍ଟର ହୁଏ ତିନିଟା ଇଣ୍ଟରନାଲ କ ପ୍ଲିଟ ହେଇଗଲାଣି ଗୋଟେ ମାନେ ଫାଇନାଲ ଏମ ବି ସେମିଷ୍ଟର ଟା ବାକି ଅଛି। ସେଟା ସେପ୍ଟେମ୍ବର ମାସରେ ଅଛି।
ଓହୋ ତମର ତାହେଲେ ବର୍ଷେ ହେଇଯିବ ତାପରେ ତମର ଏବେ ସେକେଣ୍ଡ ଇୟର ଷ୍ଟାର୍ଟ ହେଇଯିବ ତାପରେ ଆଉ ନା। କଣ ଆଉ ମାନେ କଣ ସବୁ ବୁଝି ପାରୁଛ ନା। କଣ କେମିତି?
ପା ପଢୁଛି ଲେକ୍ଚର ମାନେଁ ପଢେଇ ପଢାନ୍ତି ଗୋଟେ ଗୋେ ଲେଚର ବହୁତ ବେକାର ପଢାନ୍ତି ମାନେ ଏମତି ନ ଟ୍ୟାଲଣ୍ଟ ନାଇ ଟ୍ୟାଲେଣ୍ଟ ବହୁତ ଜଦା ଅଛି। ପଢିବାକୁ ମୁଡ୍ ନାହିଁ, ଯ ତାକୁ କ୍ଲା କ୍ଲାସ ଚୋ କରୁ ନହେଲେ ବଙ୍ଗ ମାରିକି ରୁମରେ ଆଇଦର୍ ର ଅଲଗା ଅନଲାଇନ କ୍ଲାସେସ ହଉ ନହେଲେ ଅଲଗା କୋଉସୋର ପଢ ସେ ବଗେରା।
ଅ ହୋ ଆଉ ତମର ସେଇ ଯୋଉ ମାନେ ତାହେଲେ ଯେତେବେଳେ ତମେ ଅନଲାଇନ ଆସିକି ପଢ ତ ତମେ ତ ବୁଝି ମାନେ ପାରୁଛ କିନ୍ତୁ ଯୋଉ ଜିନିଷଟା ସେଇଠି ମାନେ ପ୍ରାକ୍ଟିକାଲରେ ଯେମିତିକି ଅ କିଛି ମାନେ କଟାକଟି ଥିବ କରିବାକୁ ସେଗୁଡା ତ ଯ ଦି ସେଇଠି ମାନେ କ୍ଲାସ ରେ ଭଲସେ ନ ବୁଝିପାରିଲ ତାପରେ କଣ ସେଗୁଡ଼ା ବି ଅନଲାଇନରେ ଆଭେଲେବଲ୍ ହେଇଯାଏ କି।
ଅନଲାଇନ ମାନେ ନିଜେ ତ ପସନ୍ଦ କରିପାରନୁ କିନ୍ତୁ ଅନଲାଇନ ଭିଡିଓ ସୁବିଧାଟା ଅଛି। ମାନେ ମୁଁ ଏକ ପ୍ରାକ୍ଟିକାଲ ମିସ୍ କରେନା ଥିୟରିମ୍ ମିସ୍ କରେ। ପ୍ରାକ୍ଟିକାଲ ଟାଇମରେ ଯଦି ବି କିଛି କାରଣରୁ ଆଇଦର କିଏ ପେସେଣ୍ଟ ଆସିଥିବେ ଦେଖିବାକୁ ଯାଇଥିବେ କି ଦେହ ପା ଖରାପ ହେଲେ ରହିଯାଇଥିବ ରୁମ୍ ରେ। ତାହେଲେ ନିଜେ ପରର୍ଫର୍ମ କରିପାରବ କି ଜାଣିବାରି ଜିନିଷ ଟା କୋଉଠି କଣ ଅଛି। ଆ ଭିଡିଓସ ବହୁତ ପ୍ରକାର ଆସ ବହୁତ ଗୁଡା ଅଛି ନା ଆପ ର ହଉ ୟୁୁଟୁବ ବଗେରାର ହଉ ଦେଖି ଜାଣା ପଡିବ କି ଏଇ ଜାଗାରେ ଏଇ ଜିନିଷ ଟା ଅଛି ଆ କୋୟା କୁହନ୍ତିି ପଚାରିଲେ ଲାଇଭାରେ ସେ ଜିନିଷା ହେଲ୍ପ କରିଦିଏ।
ଅ ହଁ ଆଉ ଯୋଉ କହୁଥିଲ ତମ ବାପାଙ୍କର ଦେହ ଖରାପ ଅଛି ତ ତାଙ୍କର କଣ ହେଲା।
ବାବା ଏଇନା ହୋମିଓପାଥି ଖାଉଛନ୍ତି ଏଲୋପାଥିକ ରେ କମିଲାନି ହୋମଓପାଥି ଏ ଥିଙ୍କ ଛଅ ମାସ ନା ସାତ ମାସ ପରେ ହେଇଗଲାଣି ଖାଉଛନ୍ତି। ବେଟର ଅଛି କହୁଚନ୍ତି କି ସିକ୍ସଟି ପରସେଣ୍ଟ ଭଳିଆ କମିଚି। ସେ ସଫରେସ୍ ରଖୁଛି କି ରିଏଲ ରେ କମିଛି ଏମ ଆର ଆଇ କଲେ ଜଣା ପଡିବ। ଏମ ଆର ଆଇ ପାଇଁ ମୁଁ ଡଟରଙ୍କ ସହ କଥା ହେଇଥିଲି ଡକ୍ଟର କହିଲେ ଆଡମିସନ ହବାକୁ ପଡିବ। ଦେଖିବା ବାବାଙ୍କୁ ପଚାରେ ତାଙ୍କ ଯେବେ ଫ୍ରୀ ହେବେ ଯେବେ ଅଫିସରୁ ଉ ଫୁଟି ମିଳିବ ଟିକେ ଅଧିକ ଦିନର ତାହେଲେ ଏମ ଆର ଆଇ ଯାଇ କରେଇଦବା ମେଡିକାଲରେ।
ହଁ ହଁ ଆଜିକାଲି ତ କଣ କେ ତେବେଳେ ରୋଗ ହେଇଯାଉଛି କିଛି ବି ଇ କାହିଁନା ବହୁତ ରୋଗ ବାହାରିଲାଣି ମୋର ତ ମୁଣ୍ଡରେ ଯୋଉଟା ହେଇଥିଲା ସେଇଟା ସେ ଦେଇଥିଲେ ଇଞ୍ଜେସନ ଦେଇଥିଲେ ଆଉ ସେ ଯଉଟା ସେରମ ଦେଇଥିଲେ ମୁଁ ଲଗଉଥିଲି କିନ୍ତୁ ତାପରେ ବି ସେଇଟା ଭଲ ହେଲାନି ଏବେ ତ ଯେଉଁ ଯାଇଥିଲି ତମ ସହିତ ମୋତେ ପୁଣି ମେଡ଼ିସିନ ଦେଇଛନ୍ତି। ତାକୁ ଖାଉଛି ଦେଖାଯାଉ ହଉଚି ପୁଣି ନ କମିଲେ ଆଉଥରେ ଯିବାକୁ ପଡ଼ିବ ଆଉ।
ହଁ ଡକ୍ଟର ବି କହିଛନ୍ତି ଡେଟ୍ ଦେଇଛନ୍ତି ସୋମବାର ହଁ ବୁଧବାର ଶୁକ୍ରବାର। ତିନି ଦିନ ଭିତରକୁ ମାନେ ଅଠେଇଶ ଦିନ ମାନେ ଗୋଟେ ମାସ ପରେ ମେଡିସିନ ସରିଲା ପରେ ଏଇତିନ ଦିନ ଭିତରୁ ଗୋଟ କ ପାଖରେ ଆସିବ କଣ ସେଇତିନି ଦିନ ସେ ମମ୍ ରହିବେ। ସେ ଆସିବା କହିଥିଲା।
ଅହୋ ହଉ ତମେ ମତେ ଟିକେ ଏ ନିଜ ଆଡୁ ଟିକେ ଜଣେଇଦବ ଆଉ। କୋଉ ଦିନ ମୁଁ ଯିବି ବୋଲି ଆଉ କାହିଁକି ନା ମୁଁ ତ ଗଲେ ତମେ ଥିଲେ ହିଁ ଡକ୍ଟରକୁ ଦେଖାଇ ପାରିବି ନହେଲେ ଦେଖାଇ ପାରିବିନି।
ହଁ ମୁଁ କହିଦେବି ମୁଁ କଲେଜ ଯାଏ କହିଦେବି।
ହଉ ହଉ ଆଉ ଖାଦ୍ୟ ପାନୀୟ କଣ ହେଇଛି ସକାଳୁ।
ସକାଳୁ ପାଁ ରୁଟି ଖାଇଥିଲି କଫି ପିଇଥିଲି ବାସ୍।
ଅହୋ ଆଉ କ ସେତିକିରେ ପେଟ ପୁରିଗଲା ଏବେ। ତେ ଆସିକି ଟାଇମ୍ ବୋଧେ ସାଢ଼େ ଏଗାରଟା ବାରଟା ବାଜିବ
କଁ କହିଲେ।
ମୁଁ କହିଲି ସେତିକିରେ କଣ ପେଟ ପୁରିଗଲା ଏବେ ତ ଟାଇମ୍ ଆସି ବାରଟା ବାଜିବ।
ହଁ ସାଢେ ଏଗାରଟା ହେଇଛିି ପେଟ ପୁରିନି ବଟ୍ ଠିକ ଅଛି।
ଓହୋ ଆ କଲେଜ ଆଜି ଯାଇନ ନା ଛୁଟି ଅଛି।
ଛୁଟି ଅଛି ମୁଁ ଅଛି ରୁମ ଘରେ ଅଛି କଲେଜ ଯିବି ଯେ ମାନେ ଖୋଲି ଶନିବାର ନ ସ ଖୋଲିଯିବ କଲେ ଶୁକ୍ରବାର କଲେଜ ଖୋଲିଯିବ।
ଓହୋ।
ଶୁକ୍ରବାର କେଆଯିବନି ଏକା ଯଦି ସି ଶନିବାର ଯିବି ଆଉ ସରି ଶନିବାର କହୁଥିଲି ସୋମବାର ନ ସକାଳେ ଯିବି ଆଉ।
ଆଉ ଯୋଉ ଅ ମାନେ ଘରେ ମାନେ ଘରେ ତ ତମକୁ ସବୁ ଏବେ ବେଶୀ ମାନେ ଟିକେ ପ୍ରାୟୋରିଟି ଦେଉଥିବେ ଯେହେତୁ ହେଇଗଲା ଆଉ ପାଠ ପଢ଼ୁଛ
ଘରେ ପ୍ରାୟୋରିଟି ଖାଲି ନାକୁ ଘରେ ଇଜତ ଟଙ୍କା କର ନାହିଁ ମୋର ଘର ପା
ନାଇଁ ଫାଷ୍ଟ ଫାଷ୍ଟ ଆସଥିଲେ ଆସିଥିବ ଯେତେବେଳେ ଭଲସେ ଏ ମାନେ ଖାଇବା ପିଇବାକୁ ଭଲ ସବୁ ବୁଝାବୁଝି କରୁଥିବେ ଆଉ।
ହଁ ଏଇନା।
ହଁ ବେଶୀ ଦିନ ରହିଗଲା ପରେ ଆଉ ଏତେ କିଛି ମିଳେନି।
ହଁ ବା ମୁଁ ସେ ସେଥିପାଇଁ ବଢିଆ ଯେତେ ଆଭଏଡ଼ କରିବ ଘରକୁ ଆସିବା। କେବେ କେବେ ଆସିବ ଗୋଟେ ଦି ଦିନହେ ପଳେଇବ ଶାନ୍ତିରେ କେହି କିଛି କହିବେନି।
ହଁ ହଁ ମୋ ଝିଅ ବି ସେଇୟା କୁଏ କାହିଁକ ମୁଁ ତାକୁ କହେ ନା ପଢ ପଢ ଅଧିକ ଦିନ ରହିଗଲେ ସାଙ୍ଗମାନଙ୍କ ସ ବୁଲିବାକୁ ପଳାଏ ତ ମ ମୁ ସେ କହିକି ସବୁଦିନ କଣ ଗୋଟେ ବୁଲିବାକୁ ଯାଉଚୁ ପାଠ ପଢ଼ ସିଏ ସେଠୁ କହିବ କି ମୁଁ ଘରକୁ ଆଇଚି ଏତିକି ଦିନ ପାଇଁ ଆଉ ଟିକେ ବୁଲାବୁଲି ନ କରି କଣ ପଢ଼ିବି ଗୋ ଆ ଏକା ବଳେ ହଷ୍ଟେଲ ଗଲେ ପଢ଼ିବି ଏଆ କହେ ଆଉ।
ଆ ଏଇ ପେଇ ଏବେ ପଢ଼ାଯାଣିଚି।
କଣ?
ଏଇଆ କହି ସେ ପଢନ୍ତିନି ଜମା।
ଆରେ ପଢେ ହେଲେ ଏତେ ପଢେନି ନା ମାନେ ପଳାଏ ଏମତି କିଏ ଡାକିବ। ପଢ଼ି ବସିଥିବ କିଏ ଡାକିବ ତ ସେ ଉଠିକି ପଳାଏ ମୁଁ ସେଥିପାଇଁ କହିକି ତୁ ଘରକୁ ଆସେନି। ଖାଲି ସାଙ୍ଗମାନଙ୍କ ସବୁ ବୁଲୁଚୁ। ନ୍ତ ସିଏ ଆସିଥିବ ଯେ ତାର ପାଞ୍ଚ ଛଅଟା ସାଙ୍ଗ ଆସି ଘରେ। ଏଁ ଏବେ ପଳେଇଆଇଚି ସିଏ ଆଗ ଆସିଥିଲା ନା ମାମୁଁ ଘରକୁ ମୁଁ ପଛରେ ଆସିଲି। ତା ପଛରେ ତ ସେ ଯୋଉନ ସଜବାଜ ଦିନ ଘରେ ବାହାରିକି ଆଇଛି ତାର ଗୋଟେ ସାଙ୍ଗ ଆସିକି ହାଜର। କ୍ଷାଓସି କୁଆଡେ ଗଲା ମୁଁ ହେଇଠୁ କହିଲି କି ସେ ନାହିଁ ତ। ମାମୁଁ ଘରେ ଯାଇଚି ସେ ସାଙ୍ଗଟା ଫୁଣି ତାର ବାହାଘର ହେଇଯାଇଚି ସେ ବାପ ଘରକୁ ଆସଚି କୁ ସିିଧା ଆ ପାଖକୁ ଆଇସ ତାପରେ।
ଆଛା ଆଛା।
ହୁଁ ଆଉ ତମେ ବା କୁଆଡେ କୋ ବୁଲିବାକୁ କାଳେ ଯାଇଥିଲ କହୁଥିଲ ବା ସେଦିନ ଯେ
ହଁ ମୁଁ ରଜ ସଂକ୍ରାନ୍ତିରେ ଯାଇଥିଲି କପିଳାସ ବୁଲିବାକୁ ଏ ସ୍କୁଲ ସାଙ୍ଗମାନେ ବହୁତ ଦିନ ପ୍ଲାନିଂ କରୁଥିଲେ କୁଆଡେ ଯିବା କୁଆଡ଼େ ଯିବା ତାପରେ ହଠାତ୍ ପ୍ଲାନିଙ୍ଗି ହେଲା କପିଳାସ ବୁଲିବା ପଳେଇଲୁ ପୁଣି ଏମତି ବାଇକ ନେଇ। ଅନ୍ତପୁର ଯାଇନଥିଲୁ ମୋର ଇଛା ଥିଲା ସେଆରେ ଯିବାକୁ। ହାଲତସ ହାଲତ ଅବଶ୍ୟ ଅଫକୋର୍ସ ଖରାପ ହେଲା ବହୁତ ଖରାପ ହେଲା କିନ୍ତୁ ଭଲ ଲାଗିଲା।
ଆରେ ଇଏ ଆମ ଝିଅ କହୁଥିଲା ତା ସାଙ୍ଗମାନଙ୍କ ସହିତ କପିଳାସ ଯିବ କିନ୍ତୁ ତାର ଯେଉ ପ ପରୀକ୍ଷା ପଶିଗଲା ତାପରେ ସେ ପଳେଇଲା ଉଁ ପଳେଇଲା ଯେ ତି ତାପରେ ସେଠୁ ଘରକୁ ପଳେଇ ଆସିଲା ତାପରେ ଘରୁ ଯେମିତି ପଳେଇ ଆସିଲା ଆଉ ଯାଇ ପାଇଲାନି ଆଉ।
ହଁ କେବେ ଫ୍ରୀ ହେଲେ ପଳେଇବ।
ହଁ ତମେ କଣ ପାହାଚ ଚଢିକି ଗଲ ନା ଗାଡିରେ ଗଲ?
ନାଇଁ ନାଇଁ ସେଦିନ ରଜ ସଂକ୍ରାନ୍ତି ଥିଲା ନା ବେ ବେ ଏକରେ ସୋମବାର ରଜ ସଂକ୍ରାନ୍ତି ପୁଣି ସକାଳ ଟାଇମ ପ୍ରବଳ ଭିଡ ଥିଲା। ସେ ପୋଲିସ ମାନେ କଣ କଲା ଚେକ୍ ପୋଷ୍ଟରେ ପୁରା ବେ ଆ ବନ୍ଦ କରିଦେଲେ। ଆମକୁ ବାଧ୍ୟ ହେଇକି ସିଡ଼ି ଚଢ଼ିବାକୁ ପଡଲା।
ଭଲ ଆଉ ଗୋଟେ ଏ
ମୋ ସିଢି ଚଢ଼ିବାକୁ ମୋର ଇଛା ଥିଲା ମୋ ସାଙ୍ଗମାନଙ୍କ ଇଛା ନଥିଲା ମୁଁ ତାଙ୍କୁ ଦି ଦିନ ହେଲା କହୁଛି ଭାଇ ଯିବା ଯଦି ସିଡି ଚଢି ସିଡି ଚଢି ସେମାନେ ହଁ ହଁଆ ମାରୁଥିଲେ କିନ୍ତୁ ତାଙ୍କ ଏକ୍ସପ୍ରେସନ ଲାଗୁନଥିଲା କି ସେ ସତରେ ଯିବେ ବୋଲି
ତାହେଲେ ସିଢି ଚଢ଼ିକି ଗଲ ମାନେ ଗୋଡ ହାତ ବିନ୍ଧିଲା ଆସିକି ନା ନାଇଁ ମାନେ ଭଲ
ମୁଁ ଆଗରୁ ଥରେ ଯାଇଥିଲି ବର୍ଷେ ଥରୁ ଯାଇଥିଲି ତ ମୁଁ ମେଜରମେଣ୍ଟ ପାଇଥିଲି କି କୋଉ ଜାଗାରେ କେତେଟା ସିଟ ଥିବ କେମିତି ଥିବ ମତେ ଏତେ ଲାଗିଲାନି। ଯଉମାନେ ଯାଇଥିଲେ ନୂଆ ନୂଆ ମୁଁ ପହଞ୍ଚିବାର ଘଣ୍ଟା, ଦେଢ ଘଣ୍ଟା ପରେ ସେମାନେ ପହଞ୍ଚି ମୁଁ ଉପରେ ବସିଚି ଆଉ ଅପେକ୍ଷା କରିଥା ମୁ ଆସ ଗୋଟା ଗୋଟା ଆଉ ସେଠି ପ୍ରୋବ୍ଲେମ୍ ନେଟୱାର୍କ ପାଉନି କଲ କଲେ ସିଏ କଣ କୁ କା ଶୁଭୁଛି ଅଧା ଶୁଭୁନି।
ହୁଁ, କିଛି ନାହିଁ। ହଁ, ତ ସେଇଆ ହିଁ ହଁ, ଏଇ ମୋ ଭାଇର ପୁଅ କାନ୍ଦୁଛି।
ଭାଇର ପୁଅ
ହଁ, ହଉ ତାହେଲେ ମୁଁ ରଖୁଛି ଆଉ ପରେ କଥା ହେବି ଆଉ।
ଆଚ୍ଛା! ହଉ ଠିକ୍ ଅଛି। ଆଜ୍ଞା!